ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
କଣ କରୁଛନ୍ତି?
ହଁ ଏଇଠି ବସିଥିଲି ଆଉ।
ଆଛା ହଁ ମୁ ବସିଥିଲି ଶୋଇଛି। ଯେତେବେଳେ ଯା ଇଚ୍ଛା କରିଦେଉଛି।
ହଁ।
ଆଉ କଣ ଖାଇଥିଲେ?
ହଁ ଖାଇଥିଲି ଆଜି ଭାତ ଡାଲି ଭଜା ହେଇଥିଲା।
ହୁଁ ହୁ ଦେହ ଭଲ ନାହିଁ କି ଆପଣଙ୍କର।
ହଁ ଭଲ ଅଛି।
ଆପଣ କୋଉଠୁ କହୁଛନ୍ତି?
ହୁଁ ଜଗତସିଂ ଜିଲ୍ଲା।
ଜଗତସିଂହପୁର। ଜଗତସିଂହପୁର ରୁ।
ଆପଣ।
ଭଦ୍ରକରୁ।
ଓହୋ।
ହୁଁ ଆପଣଙ୍କ ପଟେ କଣ ସବୁ ପ୍ରସିଦ୍ଧ ସ୍ଥାନ ଅଛି?
ଆମର ପାରାଦ୍ୱୀପ୍। ତାପରେ ଗୋରେଖନାଥ ସାରଳା।
ଗୋରଖନାଥ ମନ୍ଦିର?
ହଁ।
ସାରଳା ମନ୍ଦିର, ଜଗତସିଂହପୁର ତ ସାରଳା ମା ହଁ। ଆଚ୍ଛା। ହଉ।
ଆପଣଙ୍କ ଆଡ଼େ ବର୍ଷା ହେଇଥିଲା ଆଜି?
ବର୍ଷା ହଁ ମାନେ କାଲି ରାତିରେ ହେଇଥିଲା। ଗୋଟେ ଦିଟା ଟାଇମ୍ ରେ ହେଇଥିଲା କାଲି ରାତିରେ। ପୁଣି ଭୋରୁ ଭୋରୁ ହେଇଥିଲା ଆଉ ଆଜି ଦିନରେ ଆଉ ହେଇନି। ପାଗ ଟା କିନ୍ତୁ ପୁରା କାଉଁଳିଆ କାଉଁଳିଆ ଅଛି।
ଆମ ଆଡ଼େ ଦିନେରେ ତ ପ୍ରାୟ ଯେ ସକାଳ ଛଅଟାରୁ ପୁରା ଏତେବେଳ ଯାଏ। ତିନିଟା ବେଳ ଯାଏଁ ପୁରା ବର୍ଷା। ଏବେ ଟିକେ ବର୍ଷା ଛାଡିଛି ନହେଲେ ତିନ ଛଅଟାରୁ ପୁରା ତିନିଟା ବେଳ ଯାଏ ପୁରା ଲଗାତାର ବର୍ଷା ରହିଲା। ସେଇଥିପାଇଁ ଆଜି ପାଗଟା ସେମିତି ଘୋରା ଘୋରା କରିଛି।
ହଁ। ଆଉ ତମକୁ କଣ ଖାଇବାକୁ ପସନ୍ଦ?
ମୋତେ ନନ୍ଭେଜ୍ ରେ ଚିକେନ୍ ଟିକେ ଭଲ ଲାଗେ। ଆଉ ଭେଜ୍ ରେ ପନିର୍।
ହୁଁ ହୁଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଘରେ ବାପା, ମା, ଜେଜେବାପା, ଜେଜେମା, ଦାଦା, ଖୁଡ଼ି ଭାଇ ଭଉଣୀ ସମସ୍ତେ ଅଛନ୍ତି ଆଉ ହଁ।
ଭଲ ଆଁ ଏଣ୍ଟରଟେନମେଣ୍ଟ ହେଇଯାଉଥିବ ନା!
ହଁ
ବୋରିଂ ଲାଗୁନଥିବ। ଆପଣ କଣ ପଢୁଛନ୍ତି ଆପଣ ଟିୟୁସନ୍ କରୁଛନ୍ତି ନା?
ହଁ
ମୁଁ କେମିତି ଜାଣିଲି? ମୁଁ ଜାଣିଛି, ହୁଁ ହୁଁ ହୁଁ
କେମ୍ତି?
ମୁଁ ଜାଣିଛି ତ ହଁ ହଁ ମୁଁ ବା ଭଗବାନ ହୁଁ ହୁଁ ହୁଁ ଆରେ ଭୁଲି ଗଲ କି ମୁଁ କ କଥା ହେଇଥିଲେ।
କଥା ଆଉ ନାଁ ଦେଖିକି ଚିହ୍ନା ଚିହ୍ନା ଲାଗୁଛି କିନ୍ତୁ ମନେ ପଡୁନି।
ହୁଁ କେତେ ଲୋକଙ୍କ ସହ କଥା ହଉଛନ୍ତି କେମିତି ମନେ ରହିବ।
କିନ୍ତୁ ତମ ଏଇ ଯୋଉ ମୋତେ ଏଇ ନମ୍ବରଟା ଦିଆ ହେଇଥିଲା ଡିପିରେ ଆଉ ଜଣଙ୍କର ଫଟୋ ଅଛି।
ହୁଁ ଏଇଟା କହିବି ପରେ।
ହଁ
ହଁ ଘର ଲୋକଙ୍କର
ଓହୋ ତମେ ହଁ ଯୋଉ ଭଦ୍ରକରେ କହୁଥିଲା ତ ଓଡିଆ ଅନର୍ସ ନେଇଛ ସେଇ
ନା ନା ସାଁ କ୍ରୀଟ
ଓହୋ
ଆହୁରି ଓଡିଆ ଅନର୍ସ କିଏ ଥିଲେ କି ଭଦ୍ରକ ରେ କଥା ହେଇଥିଲେ
ହଁ
ହୁଁ ଆମ ଭ
ସେ ମତେ ଏ ନମ୍ବର ଟା ଦେଇଛନ୍ତି ସେ ଯିଏ କଥା ହଉଥିଲେ କି
ସେ ମୁ ସେ ମୁ ହୁଁ ହୁଁ ହୁଁ
ବୁଝିପାରୁନି ମାନେ ନମ୍ବର ମତେ ଯିଏ ଦେଲେ ଏବେ ତମେ ସିଏ
ହଁ ମୁଁ ସିଏ
ଓହୋ ସେଇଟା ଏ ନମ୍ବରେ କରୁଛନ୍ତି ଏ ନମ୍ବରରେ ବି ହ କାମ
ନାଇଁ ନାଇଁ ସେମିତି ହଁ
ହଁ
ତମେ ବି କରିପାରିବ
ଓହୋ
ମାନେ କଣ କହିଲ ମୁଁ ମାନେ କହି ମାନେ ଆଉ ଜଣ ମାନେ କରିଥାନ୍ତିେ ବୁଝିଲ ତାପରେ ମାନେ ସିଏ ହାଉସ ୱାଇଫ୍ ନା? ଉ ହୋଉଚି ତାଙ୍କୁ ତ ଜାଣିଥିବ ହାଉସୱାଇଫ ମାନଙ୍କର କେତେ କାମ ଆଉ। ସାର୍ ଫ୍ରି ହେବେ ନହବେ ମୁଁ କହିଲି ନା ଥାଉ। ଫୁଣି ମାନେ ଇଏ ହେଇଗଲେ ପ୍ରୋବ୍ଲେମ ହବ। ମୁଁ ନହେଲେ ଫାଷ୍ଟରୁ କରିଦୋଉଚି ସେଇଲାଗି ମୁଁ କରିଦେଥିଲି ହଁ ନହେଲେ ସିଏ କରିବାର ଥିଲା।
ହଁ ମାନେ ଗୋଟେ ଫୋନରେ ଦିଇଟା ନମ୍ବର ଦେଇ କରୁଚନ୍ତି।
ହୁଁ ହୁଁ ନାଁ ନାଁ ନାଁ କିଛି କୁହନି।
ଅ
ହାଲୋ।
ହଁ। ଆଜି ତାହଲେ ଆପଣଙ୍କ ଆଡେ ପୁରା ବର୍ଷା ନା।
ହଁ ଆମ ଆଡେ ପ୍ରବଳ ବର୍ଷା ହେଇଚି ପୁରା ସକାଳୁ ଏତେ ବୋଳ ଯାକେ ଛାଡିଲାନି ଏବେ ଚା ରିଟାବେଳ କୁ ଟିକେ ଟିଟେ ଛାଡିଚି।
କୋ କୋ କ୍ଲାସର ପିଲାଙ୍କୁ ଟିଉସନ କରୁଚନ୍ତି?
ଉଁ କରୁଛି ପ୍ରଥମ ପିଲା ତାପରେ ତୃତୀୟ ଜଣେ ଅଛି।
ଆପଣଙ୍କ ଆପଣ ମୋଠୁ ବଡ ହେବେ କି?
ହଁ ମୋର ସରିଲାଣି ଦିଇ ବର୍ଷ ହେଲାଣି।
ଗ୍ରାଜୁଏସନ୍। ତାହେଲେ ବଡ। କୋଉ ଅନର୍ସ ଥିଲା?
ମୋର ଓଡିଆ ଅନର୍ସ ଥିଲା।
ଓଡିଆ ହୁଁ ହୁଁ। ଆମେ ସେ ଦିନ କଥା ହେଇଥିଲେ ଯେ ଆର୍ଟସ ପିଲାଙ୍କର ଓଡିଆ ସବଜେକ୍ଟ ଫାଷ୍ଟ ପ୍ରାୟରୁଟି।
ହଁ ତମେ ସେଦିନ ମତେ କହିଥିଲ ସାଂସ୍କ୍ରିଟି?
ନା ନା ଆ ମୁଁ ସେଦିନ ପଚାରଥିଲି କି ତମ ଫେବରାଇଟି ସବଜେକ୍ଟ କଣ? ତମେ କହି ଥିଲ କି ଓଡିଆ। ମୁଁ କହିଲି ମୋର ବି ମାନେ ଅନର୍ସ କଣ ମୋର ସେଇଟା ମୁଁ କହିନଥିଲି ହଁ।
ଓହୋ।
ମୋର ବି ମାନେ ଓଡିଆ ଅନର୍ସ ନବାକୁ ବୋହୁତ ଇଚ୍ଛା ଥିଲା ମାନେ ପ୍ଲସ ଟୁ ପରେ। ତାପରେ ମାନେ ସାନ୍ସକ୍ରିଟ୍ ବି ଇଚ୍ଛା ଥିଲା ମାନେ ମୁଁ କିନ୍ତୁ ଭାବିଥିଲି ହଁ ଓଡିଆ ଅନର୍ସ ନେଇ ଯି ବି ମତେ ଟିକେ ଓଡିଆ ନେବାର ଥିଲା ତାପରେ ଘରେ କହିଲେ କି ନା ତୁ ସାନ୍ସକ୍ରିଟ୍ ନେ ସାନ୍ସକ୍ରିଟ୍ ରେ ଟିକେ ପିଲା କମ୍। ତୁ ସାନ୍ସକ୍ରିଟ୍ ଟା ନେ ମୁଁ କହିଲି ହୋଉ ଠିକ୍ ଅଛି ଆଉ ନେଇଯିବା କଣ ଅଛି। ତାପରେ ହେଇଗଲା ଆଉ।
ହଁ ଏବେ ଆଉ କଣ କରୁଚ?
ଏବେ ସରିଲା ତ ଗ୍ରାଜୁଏସନ ଏଇ ପିଜି କରିବି।
ହୁଁ ହୁଁ।
ଆପଣ ପ୍ନୁ ମାନେ ପ୍ଲସଥ୍ରୀ ପରେ ଆଉ ମାନେ ପିଜି କରି ନାହାନ୍ତି।
ନାଇଁ କରିନି ଆଉ କିଛି।
ହୁଁ ଆଉ କଣ କରିବାର ପ୍ଲାନିଙ୍ଗ ଅଛି ଆଗକୁ?
ଆଉ ତ ପଢେଇବା ପାଇଁ ସେମିତି କିଛି ନାହିଁ। ଜବ୍ ଫବ୍ କୋଉଟେ ଦେଖା ହେଲେ ହେବ ଆଉ।
କଣ ଖାଲି ପଢିକି ଖାଲି ମେଞ୍ଚାଏ ମେଞ୍ଚାଏ ସାର୍ଟିଫିକେଟ ଧରିକି ବସିବା କଥା। କିଛି ନାହିଁ ମାନେ ଗମେଣ୍ଟ ଜବ ପାଇବା ବହୁତ କଷ୍ଟ ବହୁତ।
ହଁ।
ଭଲ ଟିଉସନ୍ ପିଲା ମାନେ ଛୋଟ ପିଲାଙ୍କ ସହିତ ସମୟ ବିତି ଯାଉଥିବ।
ହଁ।
ଆଉ ଛୋଟ ପିଲାଙ୍କୁ ପଢେଇବା ବି ଭାରି ଇ ଯେ ସେମାନେ ବଡ଼ ପିଲାଙ୍କୁ ପଢେଇବା ଦେବା ଯେତେ ସହଜ ଛୋଟ ପିଲାଙ୍କୁ ପଢ଼େଇବା ଭାରି ୟେ
ହଁ।
ତାଙ୍କ ସହିତ ବକି ବକି ମଣିଷ ଥକି ଯାଉ ଥିବ।
ହଁ।
ଆପଣଙ୍କ ଘରଟା ଗାଁରେ ତ ନା ଟାଉନ ରେ?
ହଁ ଗାଁରେ।
ହଁ। ଆଉ ଘରେ ସମସ୍ତେ ଭଲ?
ହଁ ଭଲ ଅଛନ୍ତି।
ମାନେ ତମକୁ କଣ ମାନେ ଏତେ କଣ ପସନ୍ଦ ଆଉ ମାନେ କିଛି ହବିସ୍ ଖାଲି ଟାଇମ ରେ?
ଖାଲି ଟାଇମ ରେ ଏମିତି ଲେଖିବାକୁ ଟିକେ ଭଲ ଲାଗେ।
ହଁ।
ଏମିତି ଗୀତ ଫିତ ଟିକେ ଟିକେ ବୋଲାବୋଲି କରେ ଆଉ।
ହଁ କି?
ହଁ।
ସେଇ ଲାଗି ଉଁ ଗୀତ ଯୋଉ ମାନେ ବୋଲନ୍ତି ସେମାନେ ଟିକେ ଶାନ୍ତ ଶିଷ୍ଟ ମତେ ଲାଗୁଛି ସତ ଆଉ ତମେ ବହୁତ ଶାନ୍ତ ଶିଷ୍ଟ। ଆଉ ଫୋନ୍ ରେ କୋଉ ଆପ ଟା ବେଶି ୟୁଜ କର?
ଫୋନ୍ ରେ ଏମତି ଆଗରୁ ଦେଖୁଥିଲି ବେଶି ୟୁଟ୍ୟୁବ ଦେଖେ। ଇନ୍‌ଷ୍ଟାଗ୍ରାମ ଦେଖେ ଏବେ ଆଉ ତ ଟ୍ୟୁସନ୍ କରିକି ଟାଇମ ହୁଏନି ଏମିତି କାମ ବି ଏପଟେ ସେପଟେ କାମ ହଉଛି। ଫୋନରେ କାମ କେବେ କମ୍ପ୍ୟୁଟରରେ ବି କାମ ଯେତେବେଳେ ଆସେ କମ୍ପ୍ୟୁଟରରେ କାମ ହୁଏ।
କି କାମ କର କି?
କମ୍ପ୍ୟୁଟର ରେ ଟ୍ରାନ୍ସକ୍ରିପ୍ସନ୍ କାମ।
ଓହୋ ଆଚ୍ଛା ଆଚ୍ଛା। ଆଚ୍ଛା। ଏଇଟା ମାନେ ଏଇ ଗୋଟାକୁ ମାନେ ସେ କମ୍ପୁଟର ଇଏରେ କର?
ନାଇଁ ନାଇଁ ଏଇଟା ନୁହେଁ ସେ ଏଇଟା ଏମିତି କରୁଛେ ଆମେ ଛୋଟ ଛୋଟ ଇଏରେ ସେଇଟା କିନ୍ତୁ ଭଲ ପୁରା ଶୁଣିକି ଗୋଟେ ଲାଇନ୍ ପୁରା ଲେଖିବ।
ଆଚ୍ଛା ସେଟା ଅଲଗା ମାନେ ଏ ଇୟା ସହିତ କିଛି ଲିଙ୍କ
ନା ନା। ସେଇଟା ଅଲଗା ଏମିତି ଆସେଲଏତିିକି ମିନିଟ ପାଞ୍ଚ ମିନିଟ୍ ଛଅ ମିନିଟ ଏମିତି ଦିନକୁ ତମକୁ ପନ୍ଦର ମିନିଟର ଆଉଟପୁଟ ଦେବା ପାଇଁ ପଡ଼େ। ସେଇଟା ।
ଏଇ ସବୁ ବିଷୟରେ କେମିତି ଜାଣ ମାନେ କୋଉ ସାଙ୍ଗ ନା
ହଁ ଏଇ ଏଇଟା ଅଭିପ୍ସା
ନାଇଁ ନା ନିଅନି।
ଓହୋ ହଁ ଏଇଟା ସେ ମୋତେ କହିଥିଲେ ମାନେ ସେ ଆମ ଗ୍ରୁପ୍ରରେ ଏମିତି ଟ୍ରାନ୍ସକ୍ରିପସନ କାମ କରନ୍ତି ତ
ହଁ ହଁ ହଁ।
ତାଙ୍କ ସାଙ୍ଗେ ଲିଙ୍କ ଥିଲା ସେ ସେଇଥିପାଇଁ ଜଣେଇଲେ ଆଉ।
ଆଚ୍ଛା ଘରେ ବସିବା ଅପେକ୍ଷା କାସିବା ଭଲ।
ହଁ।
ହୁଁ। ହଉ ଆପଣଙ୍କ ସହ କଥା ବି ବହୁତ ଭଲ ଲାଗିଲା ପରେ କେବେ କଥା ହେବା।
ହଁ।